ହାଲୋ ହାଲୋ ହାଲୋ
ହାଲୋ
ହଁ ଟିକେ ଶୁଣା ଯାଉନି ନେଟୱାର୍କକୁ ଆସିବେ?
ହଁ କୁହ?
କଣ କହୁଛନ୍ତି? ହଁ ମ୍ୟାଡ଼ାମ।
ହଁ କଣ କରୁଛ?
ମୁଁ ବସିଛି, ଆପଣ କଣ କରୁଚନ୍ତି?
ବସିଛ?
ହଁ ଆପଣ କଣ କରୁଛନ୍ତି?
ମୁଁ ବି ସେଇ ବସିଛି ଆଉ, ଆଉ ସକାଳ ଲଞ୍ଚ କଣ କଲ?
ହଁ ସକାଳୁ ବିସ୍କୁଟ ଖାଇଛି, ଆଉ କଣ ଖାଇଛି?
ମୁଁ ବି ସେଇ ଜଳଖିଆ ଟିକେ ଖାଇଥିଲି ଆଉ
ହଁ ନେଟୱାର୍କ କିଛି ତମ ଟିକେ ଆସ ଟିକେ ବାହାରୁ ବି ତୁମ ନେଟୱାର୍କ ପାଉନି।
ଓଁ ହଁ ହଁ
ମୁଁ କହିଲି ଆଉ କଣ ଏବେ ବାହାରେ ଅଛନ୍ତି ନା, ଘରେ ମାନେ ଘରେ ଜଳଖିଆ ଖାଇଲେ ନା ବାହାରେ
ନାଇଁ ଏବେ ଘର ବାହାରେ ବସିଛି ଆଉ
ଆଛା ଆଛା।
ଆଉ ତମେ ଏବେ କଣ କରୁଛ?
ଆମେ ଏବେ ଏବେ ଘରେ ଅଛି ଆଉ
ଘରେ ବସିଛନ୍ତି, ତୁମର ସିଆଡ଼େ ବର୍ଷା ଉଠେଇକ ନା ଆଉ ଉଠାଇନି?
ହଁ ବର୍ଷା ହଉଛି ଆମର, ଆଉ ତମ ଆଡେ?
ଆମ ଆଡେ ସେମିତି କାଁଳିଆ ପାଗ କରିଛି ଆଉ
ତମଆଡେ ବର୍ଷା ହଉଛି ନା ହଉନି?
ନାଇଁ ଏମିତି କାଁଳିଆ ପାଗ ଟିକେ କରିଛି ହାଲକା ଆଉ
ଆଛା, ଲାଇନ ଅଛି?
ହଁ ଲାଇନ ଅଛି।
ଓହୋ ଆଉ ରଜରେ କୁଆଡେ ବୁଲାବୁଲି କରିଛନ୍ତି?
ରଜରେ ଯାଇଥିଲି ଘଟଗାଁ, ଏପଟେ ଯାଇଥିଲୁ ଆମର ଯେଉଁ ବିଲେଇଶୁଣିୀ ମନ୍ଦିର ଜାଣିଚୁ ନା?
ହଁ ନା ଜାଣିନି। କୋଉ ଡିଷ୍ଟ୍ରିକ୍ଟ ରେ, ଓହୋ ତା ହଁ ମୁଁ ଜାଣିନି ତାହେଲେ।
ଏମିତି ଦୁଇ ରଜ ବୁଲିଲୁ ଆଉ ଲାଷ୍ଟ ରଜଟା ଗାଁରେ ଆଉ, ଆଉ ତମେ?
ଆଉ ନାଇଁ ନାଇଁ ମୁଁ ତିନିଟାଙ୍କ ରଜ ପୁରା ଗାଁ ରେ କରିଚି ଆଉ ଆମ ଗାଁ ରେ ମହୋତ୍ସବ ହୁଏ ଯେ।
ଓହୋ ତିନିଟାଙ୍କ ରଜ ଗାଁରେ ନା।
ହଁ।
ଆ ଆଉ ପିଠାପଣା କଣ ଖାଇଲ?
ହଁ ଏମିତି ପୋଡପିଠା ସକୁଳି
ଆଉ ବରା କାକେରା ହେଇବା ଆଉ। ଆଉ ତମେ କଣ ଖାଇଥ ନାଇଁ ନୂଆ କଠାଇ କିଛି ଖାଇଁ
ହଁ ହୋ। ଆଉ ତମର ସିଆଡେ ଲାଇନ୍ ଅଛି?
କଣ କହିଲେ?
ତମର ବି ତମର ସ ଲାଇନ୍ ଅଛି ନା କଟିଯାଇଚି?
ନାଇଁ ଆମର ଲାଇନ୍ ଅଛି, ବର୍ଷା ହୋଇଚି ତଥା ଆଜି କଟିନି ଲାଇନ୍ ଅଛି ଆଉ।
ଓହୋ ଏ ଏବେ ତାହେଲେ ଘର ଭିତରେ ବସିଥିବ ଆଉ ନା।
ହଁ ଏବେ ଘରେ ଅଛି ଆଉ।
ମୋବାଇଲ ଦେଖିବାକୁ କେତେ ପୁରା ବୋର୍ ଲାଗୁଚି।
ହଁ ଆଉ ରଥଯାତ୍ରା କୁ ପୁରୀ ଯାଆନ୍ତି ନା ନାଇଁ?
ହଁ ଆମେ ଯି ତମେ ଯିବ ଯା ଅ ନା ଯାଅନି?
ନାଇଁ ଏମିତି ଦେଖିପାରେନି ଭଲରେ ଦର୍ଶନ କରିପାରେନି ତ ସେଇଥିାଇଁ ଆଉ ଯାଇନି ଆଉ। ଆଉ ବୋହୁତ ଭିଡ ହୁଏ ନା।
ହଁ ବୋହୁତ ଭିଡ ବାହାରି ପାରିବନି ଭିଡ ଏତେ ଭିଡ।
ହଁ।
ଆମର ତ ଏଠି ହୋଉଚୁ ଆେ ଦେଖିଦେଉୁ ଆଉ ସେଠି ଯାଉ ସବୁ ବର୍ଷ ଠା ଏଇ ବର୍ଷ ଏଇ ଗାଁ ରେ ଦେଖିଦବୁ ଆଉ।
ହଁ ଆପଣଙ୍କ ଗାଁରେ ଜଗନ୍ନାଥ ମନ୍ଦିର ଅଛି? ହଁ ହଁ ହଁ ହଁ।
ହଁ ହଁ ସେଇଠି ରଥ ଟଣା ହୁଏ ସେଇଠିକି ଆମେ ପଳଉ ଦେଖିକି ଅସୁ ଭାରି ଆଉ।
ହୁଁ ଆପଣଙ୍କ ଗାଁ ରେ କଣ ଅଛି ଜଗନ୍ନାଥ ମନ୍ଦିର ଅଛନ୍ତି?
ନା ଆମ ଗାଁରେ ନାହିଁ ଏକା ସେ ଆମେ ଯାଉ ହେରି ସେଠିକି ଦେଖି ଆଉ।
ହଁ ସୁକିନ୍ଦାର ତ ବୋହୁତ ବଡ ଯାତ୍ରା ହୁଏ ବୋହୁତ ବଡ ଟାଇପ ର।
ସେଇଠିକି ପଳାଏ।
ଆମ ଗାଁରେ ଜଗନ୍ନାଥ ମନ୍ଦିର ନାହିଁ ଆଉ ସବୁ ମନ୍ଦିର ହେଲାଣି ଧୀରେ ଧୀରେ ଆଉ। ସେମତି ତ ସେ ଯେମିତି ତ ସେଇଆ
ଏବେ ମାନେ ଦେବସ୍ନାନ ପୂର୍ଣ୍ଣିମା ତ ସେଇଠି ଭଲ ହେଇଥିବ?
ହଁ ବଢିଆ ଆଗରେ ର ହୋଉଚି ନା ଆମର ଧୁମଧାମ ରେ।
ହୁଁ। ଆଉ ତାରିଣୀ ମନ୍ଦିର କେତେ ଥର ଯାଇଛନ୍ତି?
ତାରିଣୀ ମନ୍ଦିର?
ହଁ।
ହଁ ତା ମନ୍ଦିର ବି ଅଛି ଆମର। ମୁଁ ବୋହୁତ ଥର।
ଆଉ ଯା ପରୁ ଯୋଉ ଛତିଆ ମନ୍ଦିର ଦେଖିଛନ୍ତି ବିରଜା ମନ୍ଦିର। ହଁ ସେଇଠିକି ବି ମୁଁ ବି ବହୁତ ଥର ଯାଇଛି।
ହଁ ବିରଜା ମନ୍ଦିର ଯାଜପୁରରେ ପୁରା ଫେମସ।
ହଁ। ଆଉ ଆଉ କୁଆଡେ ବୁଲି ଯାଆନ୍ତି। ମାନେ ଯେମତି ଅନୁଗୁଳ ବିଶ୍ଵକର୍ମା ପୂଜା ଜାଣିଛନ୍ତି କି।
ନାଇଁ ନାଇଁ ଆମ ଗାଁରେ ବା ହୁଏ ବିଶ୍ୱକର୍ମା। ଆଉ କେମିତି ବାହାରକୁ ଯିବୁ ଏଇଠି ତ ହୁଏ ସବୁ। ଦଶହରା ଜାଣିଛ ନା ନାଇଁ ଦଶହରା।
ହଁ ହଁ ଆଉ କଟକ ଯାନ୍ତି ନା ନାଇଁ।
ତ ଆମ ଏଠି ଆମର ଏ ସେମତି ଭୁବନରେ ବି ଫେମସ।
ହଁ ହଁ ଭୁବନ ଯୋଉ ବଳଦ ଯାତ୍ରା ହେଇଛି ନା କରା ଯାଏ।
ହଁ ବଳଯାତ୍ରା ତ ଭୁବନ ଆମର ପୁରା ଫେମସ।
ହଁ ଏବେ ତ ସବୁଆଡେ ମାନେ ସବୁ କିଛି କିଛି ହଉଛି ଆ ମାନେ ଯାତ୍ରା ଫାତ୍ରା ସବୁ କିଛି ହେଇଯାଉଛି।
ହଁ ତମେ ଦଶରା ଦେଖି ଯାଅ ନା ନାଇଁ।
ଦଶରା ମୁଁ ଦେଖି ଯାଇନି କେବେ। ଭସାଣି ଖାଲି ଗୋଟେ ବର୍ଷ ଦେଖି ଯାଇଥିଲି। ନହେଲେ ଆଉ ଭସାଣି ଦଶରା ଭସାଣି। ସେଇଟା ଗୋଟେ ବର୍ଷ ଯାଇଥିଲି। ନହେଲେ ଆଉ ଯାଇନି।
ହଁ ହଁ ଦଶହରାଟା କଉ ଭଳିଆ ମିସ୍ କରୁଛ ସେଇଟା ଦେଖିବା କଥା ନା ଆଉ।
ଏପଟେ ତ ଆମର ଢେଙ୍କାନାଳ ଲକ୍ଷ୍ମୀ ପୂଜା ଦେଖି ଆସନ୍ତି।
ହୁଁ ହୁଁ ଆଉ ଖାଇବା ଭିତରୁ ତୁମକୁ କଣ ଭଲ ଲାଗେ? ମାଛ ଚିକେନ୍ ମଟନ।
ହଁ ମୋତେ ଟିକେ ଚିକେନ ଟା ଭଲ ଲାଗେ। ଆଉ ଆପଣଙ୍କ କଣ ଭଲ ଲାଗେ?
ମଟନ।
ହଁ ମଟନ୍ ଟା ସେମିତି ଆଉ ମାନେ ବେଶୀ ଭଲ ଲାଗେନି। ଖଲେ ସେମିତି ମାନେ ଖାଇ ହେଇଯାଏ ଆଉ।
ଓହୋ ଆଉ ମାଛ।
ସେ ମାଛଡା ଏ ସେତେ ଖାସ ଲାଗେନି।
ଚିକେନ ଟା ତମକୁ ଭଲ ଲାଗେ ନା। ଆଜି କଲି ତ କଣ ଦେଶୀ ନା ବ୍ରୟଲର। ଓହୋ। ଆଜିକାଲି ତ ଅଧିକାଂଶ ଲୋକ ସେଇଆଉ ବ୍ରଏଲର ଖାଉଛନ୍ତି ଆଉ।
ହଁ ଏବେ ମାନେ ସେଇଟା ମାନେ କଣ ଶସ୍ତା ସୁନ୍ଦର ଯେମତି ମଜବୁତ କହିଆକୁ ଗଲେ ସେଇ ଟାଇପ୍ ର ଆଉ। ଏକେରେ ତ ମାନେ ମିଳିଯାଉଛି ଠିକ୍ ରେ। ତାପରେ ପୁଣି ସବୁଠୁ ଆଭେଲେବୁଲ। ଏତି ତାପରେ ଟିକେ ଶସ୍ତାରେ ପଡୁଛି ଏମତି ଆଉ।
ଓ ହୋ।
ଆପଣକୁ କଣ ଖାଇବାକୁ ଭଲ ଲାଗେ?
ମୋର ଚିକେନ ଟା ନହେଲେ ମଟନ ଟା।
ଆଚ୍ଛା ଆଚ୍ଛା।
ମଟନ ଟା ବେଶୀ ଭଲ ଲାଗେ ଟିକେ ଆଉ।
ହଁ।
ହୋଉ।
ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଆ ଘରେ ସବୁ ବାପା ବୋଉ ଦାଦା ଖୁଡି। ଜେଜେମା ସବୁ ଅଛନ୍ତି। ତମ ଘରେ।
ହଁ ସେମିତି ବାବା ମାମା ଆଉ ମୋ ବଡ ଭଉଣୀ। ଆଉ ମୋ ବଡ ଭାଇ ଆଉ ଜେଜେପା ଜେଜେମା ଦାଦା ଖୁଡି ଆଉ।
ଓ ହୋ।
ଆଉ ଜୋରୁନ୍ଦା ଯାତ୍ରା ଦେଖି ଆସନ୍ତି।
ହୁଁ ଯୋରନ୍ଦା ଯାତ୍ରା ଯାଉ।
ହୁଁ।
ବଢ଼ିଆ ହୁଏ ନା ଜୋରନ୍ଦା ଯାତ୍ରା ବି ବଢ଼ିଆ ହୁଏ ତମେ ଯାଅନା ନାହିଁ?
ହଁ ମୁଁ ବି ଯାଏ। ମୁଁ ଗୋଟେ ବର୍ଷ ମାନେ ଆର ବର୍ଷ ଯାଇନଥିଲି ହେଲେ ଦୁଇ ହଜାର ଚବିଶ ମସିହାରେ ଯାଇଥିଲି ଆଉ।
ଅହ ନଡ଼ିଆ ଫଡ଼ିଆ ପୋଡ଼ନା ନାଇଁ।
ହଁ ଏଇ ଏ ଯୋଉ ସେ ମନ୍ଦିର ଯୋଉଠେ ଶୂନ୍ୟ ମନ୍ଦିର ଯଉ ସେଇଠି ତ କେତେ ଖାଲି ଯିବୁ ଭାରି ମାନେ ବହୁତ ଲୋକ ଥିବେ ଆଉ।
ଆଉ ଯୋଉ ଆ କଣ ହିଙ୍ଗୁଳା ଯାତ୍ରା ଦେଖି ଯାନ୍ତି ମାନେ ଏଇ ଯୋଉ ନାଧେରା ଯୋଉ ଆସନ୍ତ ଏପାଳିକୁ
ହିଙ୍ଗୁଳା ଯାତ୍ରା ନା ମୁଁ ଯାଇନି କେବେ ବି
ଆଚ୍ଛା ଆଚ୍ଛା।
ତମେ ଯାଅନା ନାହିଁ?
ହଁ ମୁଁ ଯାଏ ମୁଁ ସବୁ ବର୍ଷ ଯାଏ ଆଉ ଏପଟେ ଯୋଉ ଏବେ ନୂଆ ଜଗନ୍ନାଥ ମନ୍ଦିର ହେଇଚି ଯୋଉ ଶରଣ ଶ୍ରୀକ୍ଷେତ୍ର କେବେ ଆସିଛନ୍ତି।
ଉଁ ନା ଜାଣିନିି ବଧେ।
ଅନୁଗୁଳ ଜିନ୍ଦଲ ମନ୍ଦିର ଯାଇଛନ୍ତି ଜଗନ୍ନାଥ ମନ୍ଦିର
ହଁ ଶୁଣିଚି ହେଲେ କେବେ ଯାଇନି ଆଉ
ହଁ ବହୁତ ଭଲ ମାନେ ମନ୍ଦିର ଦେଖିବେ ତ ସେଇଥି ପାଇଁ କହୁଥିଲି। କେତେବେଳେ ହେଲେ ଆସିବେ ବୁଲିକି ଯିବେ ଆଉ
ହଉ ଆଉ ଦେଖିବା କେବେ ଫାଙ୍କା ମିଳିଲେ ଯିବି ବୁଲିକି ପଳେଇ ଆସିବି।
ହୁଁ।
ରଥଯାତ୍ରା କେ କେତେ ତାରିଖ ପଡ଼ୁଚି।
ଏଇ ଷୋହଳ ତାରିଖ ପରା ହଁ
ହଁ ତମେ ତ କଣ ଯାଉନ ବୁଲି ଭିଡ଼ ପାଇଁ ଆଉ ନା?
ଆଉ ଏବେ ଆପଣ କଣ କଣ ପଢାପଢି ଚାଲିଛି ନାଉ ଘରେ ଅ
ମ ନାଇଁ ପଢା ଚାଲିଛି ନା
ହଁ।
ମାନେ ପଲିଟେକ୍ନିକାଲ ଜାଣିଥିବ ତ
ହଁ ହଁ ଜାଣିଚି ଡିପ୍ଲୋମା ପଲିଟେକ
ହଁ ସେଟା ତିନି ବର୍ଷ ସାରିକି ଏଇନେ ବିଟେଏ କରୁଚି ଆଉ ସେକେଣ୍ଡ ଇୟର ହେଲାଣି ଆଉ।
ଆଚ୍ଛା ଆଛା ଆଛା।
ଆଗେ ପ୍ଲସଟୁ ସାରିକି ତାପରେ ପଲିଟେକ୍ନିକାଲ୍ ସାରିକି ଏଇନେ ବିଟେକ କରୁଛି।
ହଁ ହଁ।
ଆ ତମେ?
ମୋର ଏଇନିକା ପ୍ଲସ ଥ୍ରୀ ଚାଲିଛି ସେକେଣ୍ଡଇଅର ନାଇଁ ନାଇଁ ସେକେଣ୍ଡଇର ମାନେ ହେଇନି ହବ ଆଉ ଆଉ ଗୋଟେ ସେମିଷ୍ଟାର ହେଲେ ସେକେଣ୍ଡିଅର ହବ।
ସେକେଣ୍ଡୟର ହବ ନା? ସେ ସେକେଣ୍ଡ ଇଅରଟା ତ ମେନ୍ ଆଉ ସେଇଟା ଯଦି ପାର ହେଇଗଲ ଜାଣିବ ଯେ ଗଲ ଫାଷ୍ଟ ଇୟରରେ କେତେ ରହିଲା ଏକ୍ଜାମ ଚାଲିଛି
ନାଇଁ ମୋର ପ୍ଲସଥ୍ରୀ ଚଲଚି ନା ତ ସେକେଣ୍ଡ ଇୟର ଟା ହେଇନି ଫାଷ୍ଟ ଇୟର ସରିଲାଣି ଫାଷ୍ଟ ଇୟର ଏନ୍ତି ମାନେ ଭଲ ମାର୍କ ରହିଚି ସବୁଥିରେ ପାସ୍ ହେଇଯାଇଚି।
ସବୁଥିରେ ଆ ଭଲ ବ୍ୟାଗ୍ ଫ୍ୟାଗ୍ ଲାଗିନି ତ କଉଥିରେ?
ନା ନା ବ୍ୟାକ ଲାଗୁନି।
ହ ଭଲ ସେଇଟା ଭଲ ବ୍ୟାଗ କି ମାର୍କ ପଛେ କମ ରହିଯାଉ କିନ୍ତୁ ଯଉ ବ୍ୟାଗ ନ
ବା ହଁ ବ୍ୟାଗ ଲାଗିଲା ମାନେ ହେଇ ଯୋଉ ଗୋଟେ ଗୋଟେ ବର୍ଷ ଯୋଉ ହେଇଯାଉଛି ଡିଲେ ହେଇଯିବ ସେଇଟା ଖରାପେ
ହଁ ବା ଓହୋ ତ ତମେ ରାତି ଲଞ୍ଚ ଅନୁସାରେ ତମର କଣ ଭାତ ନା ରୁଟି
ମୋର ରୁଟି ଆପଣଙ୍କର କଣ
ଆମର ସବୁ ଗଟେ ତ ସେଇଆା ରାତିରେ କଉଡ଼ି ଭାତ କୋଉରେ ରୁଟି
ହଁ ଭାତ ବି କିଛି କିଛି ଲୋକ ଖାଉଛନ୍ତି ହେଲେ ରୁଟି ଟା ଟିକେ ମାନ ବେଶୀ ଟିକେ ଖାଉଛି ଆଉ ମାନେ ଯୋଉ ରାତି ସମୟ ଟା ଆଉ
ରାତି ସମୟଟା ନା
ଦିନରେ ତ ପଖାଳ ହେଇଗଲେ ଭଲ ଆଉ ଆଉ କିଛି ଦରକାର ନାହିଁ
ତମେ କେତେ ପଟେ ରୁଟି ଖାଇଦବ
ହ ମୁଁ ହେଇ ଦି ତିନିଟା ଖାଇଦେଇବି ଆଉ
ଦୁଇ ତିନିଟା ଏତେ କମ ମାଲି ଦଶ ପନ୍ଦର ଗୋଟେ ଖାଇଦେଉଥିବ
ନାଇଁ ନାଇଁ ଆ ହଉ ହଉ ମୁଁ ମୁଁ ଟିକେ ଆପଣ କଣ କରନ୍ତୁ ମୁଁ ରଖୁଛି।
ହେଇଗଲା ହେଇଗଲା।